ହଁ ଆଉ ବାପା ଜଲ
ଯାଇନେହିଁ ନାଇ ଏଇନା ଯାଇଥିଲି ଶସଙ୍ଗ ଆତ। ନାଁ ପର୍ବର ଥିଲା ତ ନାଁ ଆସୁଚି ଆଉ। ଏ ଘର ପଚିଷ୍ଟା ଥିଲା ଇଆଡେ ତାଙ୍କ ପୁଅର ଥିଲା ଶୋହଳ ପାଲା।
ଓହୋ।
ବସିଥିଲି ଶତ୍ସଙ୍ଗ ସରିଗଲା ଆଠଟାରେ ତାପରେ ଖାଇ ପି କିିନି ସେମିତି ଆଉ।
ଓହୋ।
କରିଥିଲେ ହୁଁ। କମ ଜାଗାକୁ କିନ୍ତୁ ବହୁତୁ ଲୋକ ହେଇଥିଲେ। ଖାଇବା ପାଇଁ ଆଉ ଟାକ୍ଟରରେ। ଥିଲା ପନିରି ପକୋଡା ମଞ୍ଚୁରିଆନ୍।
ଆଉ ହଁ ଚାଉମିିନି ରୁପୁଚୁପ୍। ଆଇସ୍କ୍ରିମ୍। ତାପରେ ଛେନାପାୟା ଖିରି। ଏ କେତେ ହ୍ବା ହ୍ବାଇ ଥିଲା? ଭାତ ଡାଲି ପୁରୀ। ପନିଅରି ତରକାରୀ ମିକ୍ସି ତରକାରୀ।
ଓ ହୋ।
ଏ ଗୁଡାଏ ଆଇଟମ୍ ହେଇଥିଲା।
ଓହୋ କୋଉଠି ଥିଲା ଏଇ ଭିତରେ ଥିଲା ନା।
ମନ୍ଦିର ଯୋଉ। ସୁନାଦେଇ ମନ୍ଦିର ପାଖରେ।
ଆଜ୍ଞା ଆଜ୍ଞା।
ହୁଁ।
ହୁଁ।
ନୂଆ ଘର ସିଏ କିଣିଥିଲେ ତ।
ଓହୋ।
ବର୍ଷେ ହେଇଗଲା ଘରେ ସେଭିତରେ କିନ୍ତୁ ତାଙ୍କ ପୁଅର ଜନ୍ମ ଯୋଉ ଷୋହଳ ପାଲା ଯୋଉ ମିଶିକି। ଶତଙ୍ଗଠି ଦେଇଥିଲେ ଆଉ।
ଆଚ୍ଛା।
ଖିଆ ପିଆ ସରିଲାଣି?
ନାହଁ ଏଇ ସମସ୍ତଙ୍କୁ ଦୋଉଚୁ ଆଉ ଜଣଜଣଙ୍କୁ ଆଉ। ଜଣ ଜଣଙ୍କୁ ଦଉଚୁ ଆଁ।
ମାମା ଅଛନ୍ତି?
ହଁ ବୋଉ ବି ବୋଉ ଖାଇ ସାରିଲେଣିି।
ହୁଁ ହୁଁ ପିଲାମାନେ?
ଏଇ ସବୁ ପାଠ ପଢୁଚନ୍ତି ଆଉ। ଦି ଜଣ ଖାଲି ଖେଳୁଚନ୍ତି ଏପଟ ସେପଟ ଯେ ଅଉ ଜଣ ତାର ପାଠ।
ଟିଉସନ୍ ହୋଉଚନ୍ତି ନା ଘରେ ପଢୁଚନ୍ତି?
ନାଇଁ ନାଇଁ ସେ ଘରେ ହିଁ ପଡ଼ୁଚି ଯାହା ଯେତିକି। ସ୍କୁଲ ରେ ହଁ ହଁ ଦି ଜଣ ଯାକ ଘରେ ଟିଉସନ୍ ଦିଆହୋଇନାହିଁ। ଖାଲି ବଡ ଯାଉଚି। ସେଇ ଜି ମ୍ୟାଥ ଟିଉସନ ଖାଲି ଯାଏ, ଯେହେତୁ ମ୍ୟାଥ ଟା ରେଗୁଲାର ପ୍ରାକ୍ଟିସ୍ ଟିକେ ଦରକାର କାରଣ ଘରେ ତ ଦେଖି ହୁଏନି ନା ଏକା ସମୟରେ ଏତେ ସବୁ ଆଉ ତାପରେ ମ୍ୟାଥ ପାଇଁ ହେଲେ ଆମ ମୁଣ୍ଡଟା ସ୍ଥିର ରହିଲେ ସିନା ଆମେ ଯାହାର ବହୁତ ପ୍ରାକ୍ଟିସ୍ ଥିବ ତାଙ୍କର ଏତେ ସ୍ଥିର ଦର କାର ପଡେନି। ହୁଁ ଆମର ଯେହେ ଟିକେ ଛାଡି ଦେଇଛୁ, ଏତେ ବର୍ଷ ହେଲାଣି ତ ସେଇଟା ଟିକେ କେ ମୁଁ ମ୍ୟାଥ ପାଇଁ ସମୟ ଦେଇପାରିନି ତ, ଅଁ ସେଇଥିପାଇଁ ଇଏ କରେ ଆଉ ପଠେଇଦିଏ ଟିକେ ଟିଉସନ୍ ଆଉ ମ୍ୟାଥ୍ ଟା ଆଉ।
ହୁଁ ହୁଁ।
ଆଉ ସବୁ କିନ୍ତୁ ଏମତି ଘରେ ପଢୁ ଆଉ ପଢେଇ ଦିଏ ଆଉ। ଅବଶ୍ୟ କ୍ଲାସ ଫାଇ, ସିକ୍ସ ପର୍ଯ୍ୟନ୍ତ ଦରକାର ନାହିଁ। ତାପରେ ସିକସ ପର୍ଯ୍ୟନ୍ତ ଦରକାର ନାହିଁ, ତାପରେ ଟିକେ ଛାଡେ ଆଉ।
ହୁଁ।
ସମୟ ଦେଇ ହୁଏନି ଆଉ।
ମଝିଆଁ ମଝିଆଁ ପୁଅ ର କୋଉ କ୍ଲାସ ହେଲା?
ତାର ୱନ୍।
ଏ ନ
ଆଉ ନା ଭାଇ ଏଇ ଆଉ ତମେ ତ ଏଥର ଗାଁ କୁ ଯାଇଥିଲ ବୋଧେ ଛୁଆର ଛୁଟି
ହଁ ହୁଁଁ ହୁଁ ଖରାଦିନେ ଯାଇଥିଲି। ଖରାଛୁଟିରେ ଯାଇଥିଲି ଠିକ୍ ଠାକ୍ ଆମ ଆଇର ଦେହ ଟିକେ ଖରାପ ଥିଲା।
ଓହୋ।
ତା ଟିକେ ଘରେ ସେ ଆମ ଘର ଟୁ ମାଈ ଘର ଟିକେ କମ୍ ବାଟ ଅଧ କିଲୋମିଟର ହବ। ମଝିଆଁ ନନା ପ୍ରାୟ ଟାଇମ୍ ଆଇ ପାଖକୁ ପଳାଏ, ଯେହେତୁ ଆଇଟା ମୋତେ ବହୁତ ଭଲ ପାଏ, ଛୁଆରୁ ମତେ ମତେ ବହୁତ ସ୍ନେହ କରୁଥିଲା, ସେଇପାଇ ମୁଁ ତା ପାଖକୁ ପଳାଏ। ରଜ ସରିଲା ଯୋଉଦିନ ବସୁମତୀ ସ୍ନାନ ସେଇଦିନ ସେ ଚାଲିଗଲା ଆଉ।
ଓହୋ ସେଥିପାଇଁ ମାନେ ଏତେ ଲେଟ୍ ହେଲା ଆସିବା ପାଇଁ ନଁ କି।
ହଁ ହଁ ସେମା ଲେଟ୍ ହେଲା ଦୂରେ ଏବେ ଥିଲା ଏଇ ଉ କେତେ ଛବିଶ ତାରିଖ ସତେଇଶ ତାରିଖ ଥିଲା ଦଶ ଏଗାର। ଯାଇଥିଲି ପୁଣି ଆଉଥରେ, ଯାଇଥିଲି ଆସିଲି ପୁରା ରବିବାର ଦିନ ଆସିଲି।
ଓହୋ।
ହ ଆଉ ଝିଅର ସ୍କୁଲ ଟିଉସନ ଚାଲିଲାଣି ଆଉ ରହିହବନି।
ହୁଁ ହୁଁ।
ହୁଁ।
ଆଉ ତମର କଣ ସବୁ ଗାଁ ରେ ପର୍ବପର୍ବାଣି ସବୁ ପାଳନ କରନ୍ତି?
ଗାଁରେ ସବୁ ଆମର ତ ଉଁ ବାର ମାସରେ ତେର ପର୍ବ, ଉ ମକର ସଂକ୍ରାନ୍ତି ପାଳନ ହୁଏ, ରଜ ପାଳନ ହୁଏ ଓ ଦଶ ସର ପାଳନ ହୁଏ, କାର୍ତ୍ତିକ ପୂର୍ଣ୍ଣିମା ପାଳନ ହୁଏ। ଆଉ ଅ ଦୋଳ ଉତ୍ସବ ପାଳନ ହୁଏ, ଜନ୍ମାଷ୍ଟମୀ ପାଳନ ହୁଏ। ଆ କଣ ପ ସବୁ ଆଉ ଆଉ ରଜରେ ତ ଜାଣିଥବ ଆମ ରଜରେ ତିନି ଦିନି ଆମର ବସୁମତୀଙ୍କୁ ମାଆଙ୍କର ତ ମାଙ୍କର ପୂଜା ହୁଏ ପୂଜା ହୁଏ ତ ମା ରଜସ୍ୱଳା ଥାନ୍ତି ବୋଲି। ମାଙ୍କର ପୂଜା ହୁଏନି, ମେନ କରି ମଙ୍ଗଳା ମା ହେଲେ ଲକ୍ଷ୍ମୀ ମାଆଙ୍କ ପୂଜା ହୁଏନି। ଆଉ, ପ୍ରଥମ ରଜ ସ ସଜ ମାସ ଝିଅ ମାନଙ୍କ ରୋଷେଇ ଚାରଦିନଙ୍କ ବନ୍ଦ ରହେ। ଏମତି ବି ମା ମାନେ ରୋଷେଇ କରିବେନି କାଟିବେନି ବାଟିବେନି କିଛି ନାହିଁ। ପୂର୍ବରୁ ପ୍ରସ୍ତୁତ ସବୁ ହେଇକି ରହିଥାଏ। ପନିପରିବା କଟା ହେଇଥିବ, ପିଠାପଣା ଆଣସ ବଟା ହେଇଥିବ ବିରି ଚାଉଳ ବଟା ହେଇଥିବ। ପୋଡ ପିଠା ଦିନ ପୂର୍ବ କରି ସାରିଥିବ। ଆଉ ରଜ ଦିନ ମା ମାନେ ଏଁ--ସବୁ ସବୁପକାର ପିଠା କରନ୍ତି। ଏମତି ହେଲା ମୁଆଁ ପିଠା ଏ--ଆରିସା। କାକରା ସୁଜିିକାକରା ଆଉ ପୋଡପିଠା। ଆ ବରା ବିଭିନ୍ନ ପ୍ରକାର ପିଠାପଣା ହେଇଥିଲା ଏ ବର୍ଷ। ଠିଆ ହେଇଥିଲା, ଆଉ ବନ୍ଧୁବାନ୍ଧଵ ଆସିଥିଲେ ଘରକୁ ଭଉଣୀ ଆସିଥିଲେ। ଭଉଣୀ ଆସିଥିଲା ମୋର,
ଓହୋ,
ଗୋଟେ ତ ଭାଇ ମିଶିମିଶାଇକି ବହୁତ ଏଞୟ କଲୁ ଆଉ। ଏଯେ ଶେଷ ସମୟ ବେଳକୁ ଟିକେ। ଆଈର ଦେହ ଯୋଉ ଖରାପ ହେଲା ଚାଲିଗଲା। ଏଇ ଟିକେ ଦୁଖ ବଡ ଦୁଖ ଦେଇଦେଇଗଲା ଆଉ,
ହଁ,
ହୁଁ,
ତମର ତମେ କେମତି ରଜ ପାଳନ କଲ?
ନା ଏଥର ତ କୁଆଡେ ଆଉ ଯାଇନୁ। ଖାଲି ଏଇଠି ଟିକେ ପାଖ, ପାଖରେ ଟିକେ ଗଲୁହାରି ଏଇଠି ଆମର। ଟିକେ ପାର୍କ ଛଙ୍କ ନେଇକି ପଳେଇଲି। ଆଉ ତ, ହଁ ଆଉ ସହରରେ ଆଉ କଣ? ହୁଁ,
ହଁ
ଗାଁ ମାନଙ୍କରେ ରଜ ପର୍ବ ଟା ଟିକେ ଭଲ ଆନନ୍ଦରେ ପାଳନ କରାଯାଏ।
ହଁ ଏବେ ତ ଗାଁ ମାନଙ୍କରେ ଭଲ ଆହୁରି ସିଷ୍ଟମ କରିଦେଲେଣି ନା। ଯେମିତି କିି ସଜଦୋଳି ସବୁ ପ୍ରକାରର, ନାଇଁ କି, ଆଜି କାଲି ପ୍ରାୟ ଆଗରୁ କଣ ଏତେ ଦୋଳି ଦୋଳି ହଉଥିଲା। କିନ୍ତୁ ଏଥର ପା ଷ୍ଟାଇଲ ଫାଇଲ କରି ପୁରା ବଢ଼ିଆ ସେ କରୁଛନ୍ତି ଆଉ।
ଚକିରି ଦୋଳି ବିଭିନ୍ନ ପ୍ରକାର ଦୋଳି କରୁଛନ୍ତି। ସବୁ ଝିଅ ମାନେ ଏକାଠି ହଉଛନ୍ତି ଭୋଜିଭାତ କରୁଛନ୍ତି। ଆଉ ଦୋଳି ଖେଳୁଛନ୍ତି, ଆନନ୍ଦ ଉଛଵରେ ପାଳନ କରୁଛନ୍ତି ଆଉ
ହୁଁ ହୁଁ।
ହୁଁ
ଆଉ ଏଇ ଯୋଉ ଆଜି ତ ଯାହା ହଉ ଠାକୁରଙ୍କର କେ ଏତେ ସୁନ୍ଦର ସ୍ନାନ ପୂର୍ଣ୍ଣିମା। ଯାହା ହଉ ଆଜି କେଡେ ସୁନ୍ଦର ବି ବର୍ଷା ହେଲା।
ହୁଁ ହୁଁ
ବଢିଆ ଲାଗିଲା ନହେଲେ ଯୋଉ ଗରମ ହଉଥିଲା। ଅକ୍ଟବର, ଠାକୁର ଯାହା ହେଲେ ବି ଇନ୍ଦ୍ର ଦେବତା ପ୍ରସନ୍ନ ହେବେ ଆଉ, ନନା ପୂର୍ଣ୍ଣିମା ରେ ଏଟା ତ,
ସ୍ନାନ ପୂର୍ଣମା ମାନେ ଦେବଙ୍କର ଟିକେ ସ୍ନାନ କରୁ ନିଶ୍ଚିନ୍ତ ଭାବରେ ଦେବତା ମାନଙ୍କର। ପୁଷ୍ପ ବର୍ଷଣ ହବ ବର୍ଷା ଆକାରରେ। ଆଉ ନାଇଁ ଏବେତ ତଳେ ତମ ମାନେ ସ୍ନାନ କରୁଛନ୍ତି ପଣ୍ଡା ପଣ୍ଡା ପୁରୋହିତ ମାନେ କିନ୍ତୁ ଉପରୁ ଦେବତା ମାନେ ଯେମିତି ହେଲେ ଟିକେ ଜଳ ସିଞ୍ଚନ କରିବେ।
କରିବେ ହଁ ହଁ ସେଟା ତ ପୁରା ଫିକ୍ସ ଆଉ ନାଇଁ କି। ଏଇଟା ଗୋଟେ ମାହାତ୍ମ୍ୟ ପୁରା ରହି ଆସିଛି ହଁ।
ହଁ ଦେବସ୍ନାନ ପୂର୍ଣ୍ଣିମାରେ ନିହାତି ବର୍ଷା ହବ ହିଁ ହବ। ହୁଁ।
ତାପରେ ଯୋଉ ଏଇ ଯୋଉ ବର୍ଷା ହୁଏ ବର୍ଷା ହେଲା ପରେ ପରେ ଦେଖିବେ ତାପରେ ସମସ୍ତଙ୍କ ଦେହ ପାଖର ଠାକୁ ଠାକୁର ଯେହେତୁ ଅଣସର ଘରେ ରହିବେ ମାନେ ସମସ୍ତଙ୍କ ଓ ଜର ନିହାତି ହୁଏ କିଛି ନା କିଛି ସମସ୍ତଙ୍କୁ ହବ। କାଶ ଥଣ୍ଡା କାଶ ଜର ଏ ପୁଣି ବାଇ ସବୁ ଧରେ ସମସ୍ତଙ୍କୁ। ସ୍ୱାମୀ ଈଶ୍ୱର ଯୋଉଠି। ତାଙ୍କୁ ହଉଛି ମାନେ ଆମେ ଛାର ମଣିଷ ହୁଁ।
ସକାଳୁ ଆମର ତ ଟିଭି ଲାଗିଛି ଜଗନ୍ନାଥଙ୍କର ପୁରା ଦର୍ଶନ ଚାଲିଛି ସକାଳୁ ଆଉ ମଝିରେ ବର୍ଷା ଯୋଉ ଟିକେ କରେଣ୍ଟ ଚାଲିଗଲା।
ହୁଁ।
ଆ ତ ଦେଖୁଛୁ ଆଉ ତ ବି ଚାଲିଛି ଜଗନ୍ନାଥଙ୍କର ଲାଇଭଟେଲିକାଷ୍ଟ। ଆଉ ଗଜ ବେଶ୍ ଚାଲିଚି ଗଜ ବେଶ ଆଜି ନାଇ କି? ଗଜ ବେସର ବି ଗୋଟେ ଷ୍ଟୋରି ଅଛି ଜଣେ ଭକ୍ତ ଅ ମନ୍ଦିର ଭିତରକୁ ପ୍ରବେଶ କରୁଥିଲେ।
ଆଚ୍ଛା।
ସେ କହିଲେ ଏଇ ମନ୍ଦିରରେ ଗଣେଶ ହିଁ ଅଛନ୍ତି ସେ କହିଲେ ନାଇଁ ଗଣେଶ ଏଠୁ ପୂଜା ପାଆନ୍ତିନି ନା ହଁ ଗଣେଶ ତ ପୂଜା ପାଆନ୍ତି ଆଉ ସେଠୁ ଆଖିରେ ତାଙ୍କର ପଟି ବନ୍ଧା ହେଲା ପଟି ବାନ୍ଧିକି ସେ ଭିତରକୁ ଗଲେ। ଯେତେବେଳେ ଠାକୁରଙ୍କୁ ସ୍ପର୍ଶ କଲେ ତାଙ୍କର ଶୁଣ୍ଡକୁ ସ୍ପର୍ଶ କଲେ। ପୁଣି ତ କାନକୁ ସ୍ପର୍ଶ କଲେ ବଡ ବଡ କାନ ସ୍ପର୍ଶ କଲେ। ଯେତେବେଳେ ପାଦକୁ ସ୍ପର୍ଶ କଲେ ବଡ ହାତୀର ଯେମିତି ଗଜର ପାଦ ଯେମିତି ସେମିତି ସ୍ପର୍ଶ କଲେ। ସ୍ପର୍ଶ ଭଲ ଲାଗିଲା ତାଙ୍କୁ। ତାପରେ ଯେତେବେଳେ ଆଖିରୁ ପଟୁଳି ବନ୍ଧା ଖୋଲା ହେଲା ସେ ସାଖାତ ସା ଜଗନ୍ନାଥଙ୍କ ଦର୍ଶନ କରୁ ହୁଁ ଭକ୍ତର ଭାବ ସେମିତିଆ ସେ ଭଳିଆ ସେଇଭଳିଆ ସେ ଦେଖିଲା। ତେଣୁ ସେଇ ଦିନଠୁ ରହିଯାଇଛି ଯେ ସ୍ନାନ ପୂର୍ଣ୍ଣିମାର ଦିନ ଠାକୁର ଗଜବେେଶ କରିବେ ତା ଭକ୍ତ ପାଇଁ।
ଆଚ୍ଛା।
ସେଇଦିନ ସେଇଥିପାଇଁ ସେ ଗଜବେେଶ ଧାରଣ କରନ୍ତି କେବଳ ଏଇ ଭକ୍ତ ପାଇଁ। ଜଗନ୍ନାଥଙ୍କର ତ ବହୁତ ଭକ୍ତଙ୍କର ଇ ଅନୁଭୂତି ଅଛି। ହୁଁ ହୁଁ।
ଆମେ ବି ତ ମାନେ ବହୁତ କିଛି ଜିନିଷ ଜାଣିନୁ କି ଆମ ଜଗନ୍ନାଥ ତ ଯେଉଁ ଧର୍ମ ତାଙ୍କର ଯେଉଁ ଅଛି ସଂସ୍କୃତି ବି ଅଛି। ବହୁତ କିଛି କଥା ଜାଣିନି ଯେତିକି ବି ଜାଣିଛୁ ସେ ଟିକେ ଟିକେ ଉପରୁ ଉପରୁ କିନ୍ତୁ ଯିଏ ସଂସ୍କୃତି ବିଷୟରେ ଜାଣିବ। ମାନେ ସିଏ ମାନେ ଯେମିତି ସ୍ଵୟଂ ପ୍ରଭୁଙ୍କୁ ପାଇଗଲା ପରିକା ପୁରା ଲାଗେ। ଯିବ ମାନେ ଆକ୍ଟୁଲି ସେ ମାନେ ମାନେ ଅନୁଭବ କରିପାରିବା ଆମେ ମଣିଷ ଜନ୍ମ ପାଇଛେ କଣ ପାଇଁ? କେବଳ ଏଇ ଈଶ୍ୱରଙ୍କୁ ଅନୁଭବ କରିବା ପାଇଁ।
ହୁଁ ହୁଁ।
ତାଙ୍କୁ ଦେଖିବା ପାଇଁ ଆଉ ତାଙ୍କୁ ଅନୁଭବ କରିକି ଉଁ ମାନେ ଏଇ ଜନ୍ମରେ ଯାହା ହିଁ ସେଇଟା ପାଇହୁୁଏ। ଆଉ କୋଉ ଜନ୍ମ କୋଉ ଆତ୍ମା ବି ହଁ ଆତ୍ମା ଯେତେବେଳେ ଘୁରି ବୁଲେ ଆଉ କଣ ସେମିତି ଅବସ୍ଥାକୁ ଆମେ କଣ ଆସି ପାରିଥାଉ ଏଇ ମଣିଷ ମଝିରେ ଗୋଟେ ଥାଏ।
ହୁଁ ସବୁ କିିବ ପାଇଁ ଏଟା ମାଧ୍ୟମ ଏ ଶରୀର ହୁଁ। ହ
ହଉ ଠିକ ଅଛି ଅପା ଆଉ ଥରେ ମତେ କେତେବେଳେ କହିବ ଆଉ। ସଂସ୍କୃତି ବିଷୟରେ ଆଉ ଟିକେ ଆଉ ବଢିଆ ଲାଗିଲା ଆଉ ହଉ। ରହିଲି ହଁ ହଁ।